ଲ
ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର।
ହଁ।
ମେମ୍ କଣ କରୁଛନ୍ତି? ଏ କିଛି ନାହିଁ ଯୋଉ ବଗିଚାରେ ବୁଲୁଚି।
ମୁଁ କାଲି ତମ ସହିତ କଥା ହେଇଥିଲି ପରା।
ହଁ।
ମୁଁ ବି ଅଛି ସେମିତି।
ଓ ହୋ ଆଉ କାମ ସଇଲାଣି ନିତ୍ୟକର୍ମ?
ହଁ ହଁ ସରିଲାଣି ସରିଲାଣି।
ଉଁ ହଁ ଆଉ ଆଜିର କଣ କହିଲେ?
ମାନେ ତୁମେ କଲେଜ୍ କେବେ ଆସୁଚ?
କଲେଜ୍ କୁ ଆଜି ଯିବି ହଷ୍ଟେଲ କୁ ଯାଉନି।
ଓହୋ ତୁମେ ସମ୍ବଲପୁର ୟୁନିଭର୍ସିଟିରେ
ନା ନା ସମ୍ବଲପୁର ୟୁନିଭର୍ସିଟିରେ ନାଇଁ। ମୁଁ ହଉଛି ପଢୁଛି ଭୁବନ ବାଜିରାଉତ କଲେଜରେ ମାନେ ମୁଁ ପ୍ଲସ୍ ମୁଁ ପ୍ଲସ୍ ଥ୍ରୀ ପଢୁଚି। ଆପଣ ଯୋଉ କଥା ହେଉଥିଲେ ସେ ଆଉ ଜଣେ ଦିଦି ଥିଲେ ବୋଧେ?
ହଁ ତାହେଲେ ହେଇଥିବ।
ହଁ ସେ ସେଇଆ କାଲି ତାଙ୍କ ସହିତ ବି ମୁଁ କଥା ହେଇଥିଲି।
ହଁ।
ଆପଣ କୋଉଠୁ କହୁଛନ୍ତି?
ମୁଁ ଆମର ଢେଙ୍କାନାଳର ଆମ ଘର କିନ୍ତୁ ମୁଁ ବୌଦ୍ଧରେ ରହୁଛୁ।
ଢେଙ୍କାନାଳ କୋଉ ଗାଁ ନା ପୁରା ଢେଙ୍କାନାଳରେ?
ଢେଙ୍କାନାଳର ଗୋବିନ୍ଦପୁର।
ହଁ।
ହଁ ସେଇଠି।
ମୁଁ ବି ଭୁବନ ରୁ।
ହଁ ମୁଁ ଜାଣିଛି ଭୁବନ।
କେମିତି ଓହୋ ପାଖନା ସେଠିକା ଡିଷ୍ଟ୍ରିକ୍ଟ୍ ଭୁବନ।
ହଁ ନାଇଁ ପାଖ ନୁହେ କିନ୍ତୁ ଆମ ଡିଷ୍ଟ୍ରିକ୍ଟର ନା।
ହଁ।
ଭୁବନ ଯୋଉ ସୋନମ ଦିଦି ଧରିକି ଘଟିକା ଅଛନ୍ତି ଚିହ୍ନା। ହୁଁ ଆଉ କଲେଜ ଯିବ ଆଜି?
ହଁ ହଁ ସିଏ।
ଆ
ମୁଁ ତାଙ୍କୁ ଜାଣିଲିଣି ବର୍ଷେ ହେଲା ବର୍ଷେ ପାଖାପାଖି ହେଇଯିବ। ସେମିତିଆ ଆଉ। ହ୍ୟାଲୋ ତମେ ତମେ କେତେ ଦିନ ହେଲା ଜଏନ କଲଣି କି?
ମୁଁ ଏଇ ଦି ଦିନ ଦି ଦିନ ହଇଛି। ଆପଣ?
ହଁ ମୁଁ ଦଇ ଦିନ ହେଲା ଜଏନ୍ କରିଛି ମାନେ ହେ ଫାଷ୍ଟ କଥା ହେଲି। ହୁଁ ଚାରିଟା ପାଞ୍ଚଟା କଲ ହିଁ କଥା ହେଇଛି।
ଓହୋ। ମାନେ ଆପଣଙ୍କ ମାନେ କଲ କରିବାକୁ ଦଉଛି ନା ଦଉନି?
ନାଇଁ କଲ୍ କରିବାକୁ ଆସିନି ସେ
ଆପଣ ଖାଲି ଉଠେଇ ପାରୁଛନ୍ତି?
ହୁଁ ହୁଁ କେତେଟା କେତେଟା କଲ୍ କଲା ପରେ କଲ୍ କରିବାକୁ ଦେଉଛି କି?
କଲ୍ କଲା ପରେନୁ ମାନେ ଜଣେ ଜଣଙ୍କର ସାଙ୍ଗେ ସାଙ୍ଗେ ସେଇଠେ ପଳେଇ ଆସୁଛି ମାନେ ଆପ୍ ଟା ଖୋଲିବ ଅଧଘଣ୍ଟା ଭିତରେ ଆସୁଛି ମାନେ ତମ ଆଡୁ ତମେ କଲ୍ କରିପାରିବ କିନ୍ତୁ କଲ୍ ଯେତେବେଳେ କରିବ ସେତେବେଳେ ଉଠେଇହବ କିନ୍ତୁ କିନ୍ତୁ ମୋର ଦି ଦିନ ପରେ ଆସିଲା।
ହଁ ମୋର ତ ଦି ଦିନ ହେଇନି ଯାଇଁ ଦି ଦିନ ପରେ ଆସିବ ଯାଇକି ଆଉ।
ଜଣ ଜଣଙ୍କର ଅଛି ସାଙ୍ଗେ ସାଙ୍ଗେ ପଳେଇ ଯାଉଛି ମାନେ ଆପ୍ ଟା ଖୋଲିବ ସାଙ୍ଗେ ସାଙ୍ଗେ ଦଉଛି। ଆଉ ଜଣଙ୍କର ପାଞ୍ଚ ଦିନ ଲାଗି ଯାଉଛି ଜଣ ଜଣଙ୍କର ଟୋଟାଲି ସାତ ଦିନ ବି ଲାଗି ଯାଉଛି।
ହୁଁ ହୁଁ। ମୋ ତ ଦି ଦିନ ହେଇଛି ଆଉ। ଆଉ ରଜ କେମିତି ପଳିଲ?
ରଜ ସେ ଆମ ଗାଁ ତ ଆମ ଗାଁ ତ ଭୁବନ ନା ଭୁବନ ପାଖରେ କାନ ଖାଇବ ବୋଲି ଜାଣିଥିବ ବାଲିିବୁ।
ହୁଁ ହୁଁ ବାଲିବ ଜାଣିଛି।
ବାଲୁ ବି ଜାଣିଥିବ କିନ୍ତୁ ତା ପାଖରେ ଗୋଟେ କାନ ଖାଇ ଅଛି ଆମ ଗାଁ। ସେ କାନ ଖାଇାରେ ତ ବେଶୀ ବାଗ ମାନେ ଭଲ ରଜ ହୁଏନି ତ ଆମେ ଭୁବନ ଯାଇଥିଲୁ। ଆଉ ମାମୁଁ ଘରକୁ ବି ଯାଇ ମୁ ମାନେ ବୁଲି ଯାଇଥିଲି ମାମୁଁ ଘରକୁ। ଆଉ ଆପଣ?
ସେମିତି ତ କହୁଛ ସେଠି ତ ମାନେ ଯାହା ହେଲେ ବି ତ ହଉଛି କିଛି ଏଠି ତ କିଛି ନାହିଁ ବୌଧରେ ମୁଁ ବୌଦ୍ଧରେ ରହୁଛି ନା ଢେଙ୍କାନାଳ ଆମ ଘର ଆମ ଗାଁରେ ତ ହଉଛି ଭଲରେହୋରେ ଭଲ ହଉଛି ପୁରା କିନ୍ତୁ ଆମେ ଏଠି ବୌଦ୍ଧରେ ଯୋଉ ଅଛୁ ଏପଟ ପଶ୍ଚିମ ଓଡିଶା ହେଇଯାଉଛି ନା ଏପଟେ କିଛି ମାନେ ରଜ ଏତେ ସେଲିବ୍ରେଟ କରନ୍ତିନି।
ମାନେ ସେଠିିକାଇଁ ରହିଛନ୍ତି?
ଏଠିମ ବାପାଙ୍କର ଜବ୍ ଅଛି ଫାମିଲି ସ ଆସଛୁ ଯେ ନାଇଁ ଏବେ ଏବେ ତିନି ବର୍ଷ ହେଲା।
ମାନେ ଟ୍ରାନ୍ସଫର ହେଇଗଲା କି ସେଠିକି?
ନାଇଁ ସିଏ ବାପା ଆଗରୁ ଥିଲେ କିନ୍ତୁ ଆମେ ଫ୍ୟାମିଲି ସହିତ ଏବେ ଆସିଛୁ ତିନି ବର୍ଷ ହେଲାଣି।
ହଁ ନା ପଢା ପଢି କଣ ଚାଲିଛି ନା ସାରିଲାଣି?
ମୁଁ ଏବେ ପି ଜି କରୁଛି ଫାଷ୍ଟ ଇୟର୍ ସରିଲା ସେକେଣ୍ଡ ଇୟର୍ ହେଲା ଆଉ।
କୋଉଠି କରୁଛନ୍ତି?
ହଁ ମୁଁ ଡିଷ୍ଟାନ୍ସରେ କରୁଚି ମାନେ ଏଇ ଇଗନୋର ରେ ଡିଷ୍ଟା-ଡିଷ୍ଟାନ୍ସରେ କରୁଚି ଆଉ। ଆଉ ଯଉ ମୁସ୍କାନ୍ ମୁସ୍କାନ୍ ହେକା କୁ କାମ ଚିହ୍ନିଚ କି?
ମୁସ୍କାନ୍ ମାନେ ଯଉ ଗ୍ରୁପରେ ଅଛନ୍ତି?
ନାଇଁ ନାଇଁ ମୁସ୍କାନ୍ ଗ୍ରୁପରେ ନାହିଁ ତ। ଅ -ସେଇ ଭୁବନର ସୋନମ୍ ଦିଦି ହରିଆଙ୍କ ସାଙ୍ଗ ସବୁ।
ମାନେ ସୋନମ୍ ଦିଦି ମାନେ- ଯିଏ ଆଡମି-ମାନେ ଯିଏ ଆଡମିନ୍ ଅଛନ୍ତି ତାଙ୍କ କଥା କହୁଚନ୍ତି?
ହୁଁ -ହୁଁ।
ନା ତାଙ୍କ ସହିତ ମୁଁ କଥା ହେଇନି ମାନେ ସିଏ କେମିତି ଆଡମିନ୍ ରହିଲେନା ସିଏ ଏଇଟା ଖୋଲିଚନ୍ତି।
ହଁ ସିଏ ଏଟା ଖୋଲିଚନ୍ତି।
ମାନେ କେମିତି କଣ ତାଙ୍କୁ କତିକି ଆସିଲା ଏଇ କାମଟା କରିବାକୁ ନାସିଏ ମାନେ
ତମକୁ କିଏ ଆଡ୍ କଲାକି ଏଥିରେ?
ମତେ -ମତେ ଆମ ମ୍ୟାମ୍ ଆଡ୍ କଲେ ମାନେ ଯାହା କତିରେ ମୁଁ ଟ୍ୟୁସନ୍ ହଉଥିଲି ମାନେ କୋଚିଂ ତାଙ୍କ ସହିତ ଆମର ଟିକେ ବେଶୀ ମାନେ ଭଲ ମାନେ ଆମେ ଦି ଆମେ ଦି ଜଣ ଷ୍ଟୁଡେଣ୍ଟ୍ ତାଙ୍କର ମାନେ ବହୁତ୍ ଭଲ ତାଙ୍କ ମ୍ୟାରେଜ୍ କୁବି ଆମେ ଯାଇଥିଲୁ। ଆମକୁ ଡାକିଥିଲା ଆମ -ଆମ ଦି ଜଣଙ୍କୁ ଡାକିଥିଲେ ଆସେ ଆଣନ୍ତି ଚକଲେଟ୍ ଆମ ପାଇଁ ଆଣିବେ ଆମକୁ ମାନେ ସେମାନେ ସାଙ୍ଗ ଭଳିଆ ପୁରା ଆମ ଚକଲେଟ୍ ତାଙ୍କ ସହିତ ଆମେ ଫଟୋ ଉଠଉ। ତାଙ୍କ ସହିତ ଆମେ ବୁଲିବି ଯାଉ ତସେଇ ମ୍ୟାମ୍ ମତେ ତାଙ୍କ ସହିତ ବେଶି କ୍ଲୋଜ୍ ନା ସେ ମ୍ୟାାମ୍ କହିଲେ ଆଉ ଘରେ ବସିଚୁ ହଁ। ଘରେତ ବସିଚୁ ନିଜ ଖର୍ଚ ନିଜେ ଉଠା ମୁଁ କହିଲି ଦେଖି
ହଁ।
ମୁଁ କହିଲି ଦେଖିଆ କଣ ହଉଚି।
ହଁ ସେମିତି କିଛି କିଛି କରିବା କଥା।
ହଁ।
ଏପଟେ କଣ କହିଲ ମାନେ ଘରେ ଅଛନ୍ତି ବାପା ବୋଉ ଭାଇ ଭଉଣୀ ଦି ଜ ଆଉ ଭାଇ ଭଉଣୀ ସାନ ମଠୁ
ହଁ।
ହୁଁ।
ଆଉ ସେପଟେ କଣ ରଜ କେମିତି କଣ ଟିକେ କୁହନ୍ତୁ?
କିଛି ନାହିଁ ରଜ ଏପଟେ ଖାଲି ନୂଆଖାଇହିଁ ପାଳନ କରାଯାଏ ନୂଆଖାଇ ଜାଣିଥିବତ ପଶ୍ ଓଡ଼ିଶାରେ ବେଶୀ ଭଲରେ ହୁଏ।
ହଁ- ହଁ ହଁ।
ଟା ସେଇଟା ଖାଲି ନୂଆଖାଇଟା ଭଲରେ ହୁଏ। ନୂଆଖାଇରେ ମାନେ ସମସ୍ତଙ୍କ ସ- ମାନେ ଘରର ଲୋକ ଯଉଠି ଥି ଥିଲେବି ନୂଆଖାଇକୁ ଆସିବେ ଆମର ଯେମିତି ଦୀପାବଳିରେ ସବୁ ହୁଏ ଦୀପାବଳିରେ ଘର ଲୋକ ଯଉଠି ଥିଲେବି ଗାଁକୁ ଘରକୁ ଆସିବେ ସେମିତି ଆଙ୍କର ଏଠି ନୂଆଖାଇ ଦିନ ଯେଦି ଘର ଲୋକ ବାହାରେ ଯଉଠି ଯିଏ ଚାକିରି କରିଥିବ କିଯଉଠି ଯିଏ ଥିବ ସେ ଘରକୁ ଆସିବ। ଆଉ ସମସ୍ତଙ୍କ ଘର ଦ୍ୱାର ସବୁ ସଫା କରିବେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ୍ ହେଇଥିବ ଆଉ ତାପରେ ପିଠାପଣା ଭୋଜି ଭଳିଆ କରିକି ବହୁତ୍ ମାନେ ବହୁତ୍ ପ୍ରକାର କୋଡ଼ିଏ ଏକୋଇଶି ପ୍ରକାର ଘରେ ଆଇଟମ୍ କରିକି ଖା ଆ କରିକି ଖାଇକି
କାଲି ଜଣେ ଦିଦିଙ୍କ ସହିତ ମୁଁ କଥା ହଉଥିଲି କାଲି ଦିଦିଙ୍କ ସହିତ କଥା ହେଇଥିଲି ସେଏବେ ନୂଆ ମ୍ୟାରେଜ୍ କରିଚନ୍ତି ସିଏ ତାଙ୍କ ଘର ହେଲା ପୋଢିଆଢି ଦ ସେ କିନ୍ତୁ କୋଉଠି ରହୁଚନ୍ତି? ମନେ ତ ପଡୁନି ଆଉ କହିବି କଣ। ଝାରସୁଗୁଡା ନା ଏମତି କୋଉଠି ଝାରସୁଗୁଡାରେ ରହୁଛନ୍ତି ବୋଧେ। ତା ଘର ତାଙ୍କ ଘର ହେଲା ଗୋଟେ ପନ୍ କୋଉଠି ମୟୂରଭଞ୍ଜ ତାଙ୍କ ଘର ମୟୂରଭଞ୍ଜ ସେ ରହୁଛନ୍ତି ଝାରସୁଗୁଡାରେ।
ହୁଁ।
ଏ ତାଙ୍କ ସହିତ କଥା ହଉଥିଲି, ତାଙ୍କ ଏଇ ଯୋଉ ନୂଆଖାଇ ବିଷୟରେ କାଲି କହୁଥିଲେ।
ହଁ ସେମିତି ତ ଏପଟେ ନୂଆ ଖାଇ ହଉଚି ଭଲରେ।
ହଁ ତାଙ୍କ ନୂଆଖାଇ ବିଷୟରେ କହୁଥିଲେ ଆଉ ତାଙ୍କର କେମିତି କଣ ପାଳନ କରନ୍ତି ତାଙ୍କ ଗ୍ରାମଦେବୀ ବିଷୟରେ ତାଙ୍କ ଗାଁରେ ମାନେ କେମିତି କଣ ପୂଜା ସବୁ ହୁଏ ସେ ସବୁ ବିଷୟରେ କାଲି କହୁଥିଲେ।
ହଁ ମୁଁ ବି ଦେଖୁଚି ଏପଟେ ଏ ମାନେ ତାଙ୍କ ଆମର କେମିତି ନୂଆଖାଇ କଲେ ଚୁଡା ନୂଆ ଚୁଡା ଲାଗି ଦିଆହଉଚି ସେମିତି କରାହଉଚି। କିନ୍ତୁ ଏପଟେ ତାଙ୍କର ଧାନ
ଆମ ଆଡେ ବେଶୀ ନାହିଁ।
ନୂଆ ଧାନ ଥିବ ସେଇଟାକୁ, ନୂଆଖାଇଟା ସିଏ ନୂଆ ଧାନ ଟାକୁ ଗୁଣ୍ଡ କରିକି ସେଥିରେ ଗୁଡ ଦେଇକି ସମସ୍ତେ ଆଗ ଫାଷ୍ଟ ସେଇଟା ଖାଇବେ। ତାପରେ ଯାହା ଭୋଜି ହେଇଥିବ ସେଟା ଖାଇବେ।
ଉଁ ହୁଁ। ଦେଖିଛନ୍ତି ସେପଟେ?
ହୁଁ ହୁଁ। ମୁଁ ଆସିଲିଣି ତିନି ବର୍ଷ ହେଲାଣି ନା ମାନେ ଦେଖୁଚି ପ୍ରାୟ ସମସ୍ତଙ୍କ ଘରେ ପାଖାପାଖି ଯୋଉମାନେ ଅଛନ୍ତି। ସେମାନେ ଡାକନ୍ତି ବି ମାନେ ବାହାରୁ ବି ଡାକନ୍ତି ଖାଇବା
ଓ ହୋ।
ନାଇଁ ଭାଷା ଅଲଗା। ଟି ମାନେ ଟିକେ ଅଲଗା ଆଉ ସମ୍ବଲପୁରୀ। ସମ୍ବଲପୁରୀ ଭାଷା ଜାଣିନ, ମାନେ ହଁ ବୁଝିପାରୁଚୁ। ମୁଁ ଫାଷ୍ଟ ଫାଷ୍ଟ ଟିକେ ପ୍ରୋବ୍ଲେମ୍ ହେଲା। ଏବେ ଠିକ୍ ଠାକ୍ ଅଛି। ଏବେ ବୁଝି ହଉଚି ବୁଝି ହଉଚି କହିବି ହେଇଯାଉଚି।
ଅଁ ହଁ।
ଆଗରୁ ଫାଷ୍ଟ ଫାଷ୍ଟ ଯେତେବେଳେ ଆସିଲି ମୁଁ ମୁଁ ପ୍ଲସ ଟୁ ଢେଙ୍କାନାଳରେ ସାରିକି ଆସିଥିଲି। ତାପରେ ପ୍ଲସ୍ ଥ୍ରୀ ଏଇଠି କଲି। ହେଇ ମାନେ ଫା ଫାଷ୍ଟ ଯେତେବେଳେ ଆସିଲି ପ୍ଲସ ଥ୍ରୀ କଲି ମୁଁ ଗଲା କିଛି ମାନେ ବୁଝି ପାରିଲିନି। ସା ଙ୍ଗ ସାଙ୍ଗ ଫାଷ୍ଟ ତ କେହି ହେଇ ପାରିଲେନି, ତାପରେ କାହା କଥା କିଛି ବୁଝିପାରିଲିନି। କିଛି କରିପାରିଲିନି, ତାପରେ ଧୀରେ ଧୀରେ ହେଲା ପରେ ହେଇଗଲା।
ଉଁ ହୁଁ। ମାନେ ପ୍ଲସ୍ ଟୁ କୋଉଠି କରିଥିଲେ?
ପ୍ଲସ ଟୁ ଢେଙ୍କାନାଳ ରେ ଓମେନ୍ସ ରେ।
ଉଁ ହୁଁ।
ତାପରେ ପ୍ଲସ ଥ୍ରୀରେ ଏଠି କଲି। ହୁଁ
ହଁ ହଷ୍ଟେଲରେ ରହୁଚି।
ହଁ। ତ ଭୁବନରୁ ଡେଲି ଯିବା ଆସିବା କରି ହେବନି।
ନାଇଁ ନାଇଁ ମୁଁ ପଡ଼ୁଚି ଭୁବନ ରେ। ଭୁବନ ବାଜିରାଉତୁ କଲେଜ ରେ ମୁଁ ପଡ଼ୁଚି କିନ୍ତୁ ହଉଛି ମୋ ସାଙ୍ଗ ଜଣେ ସିଏ ସେଇ ଢେଙ୍କାନାଳ ଓ ମେନ୍ସେ୍ କଲେଜରେ ପଢୁଛି।
ପ୍ଲସ୍ ଥ୍ରୀ କରୁଚ।
ହଁ।
ତମେକଣ ପ୍ଲସ୍ ଥ୍ରି କର?
ହଁ।
କୋଉ ଅନର୍ସ ରେ?
ଓଡ଼ିଆ।
ଅନର୍ସ କଣ?
ଓଡ଼ିଆ।
ହଁ ହଁ।
ହଉ ଆଉ କଣ କହିବେ ନା ଫ୍ୟାମିଲି ଆଣି ମୁଁ ରଖିବେ।
ମୋର ଜୁଲୋଜି ଥିଲା ହୁଁ ହୁଁ ରଖନ୍ତୁ ରଖ ହୁଁ ହୁଁ।
ସାଇନ୍ସ୍ ନେଇଥିଲେ?
ହଁ ସାଇନ୍ସ୍ ନେଇଥିଲି।